ହାଲୋ।
ହଁ ହାଲୋ କଣ କରୁଥିଲ?
ଏ ଟିକେ ବସିଥିଲି ଯାଉଚି ଆ ଟିକେ ଯିବି। ମାର୍କେଟ ଟିକେ ଏଇ ଖାଇବା ପାଇଁ ଆଣିଥାନ୍ତି ଟିକେ ସନ୍ଧ୍ୟା ବେଳେ। ଏଇ ବର୍ଷା ପାଗ ଟିକେ କରୁନି କେବେ ଏମିତି ରଜ ପାଗ ନା କଣ ଆଉ ଟିକେ ଏଇ ସନ୍ଧ୍ୟା ବଳେ ଟିକେ ଇଛା ହଉଛି କିଅ କଣ ଟିକେ ଭଲ ଏମିତି ଇଏ ଖାଇବା ପାଇଁ। ଆଉ ଯାଉଥିଲି ସେଇଥିପାଇଁ କିଣାକୁଣି କରିକି ଆଣିଥାନ୍ତି। ଆଉ ତମେ କଣ କରୁଥିଲ?
ମୁଁ ମୁଁ କଣ କହିଲ ଏଇନା କେ ଏ ଗାଧେଇକି ଆସିଲି। ଗାଧେଇକି ଆସିଲି ଯେ ଭାବୁଥିଲି ଆଉ କରିଥାନ୍ତି ରୋଷେଇ କରି ଖାଇଥାନ୍ତି ଯେ କିନ୍ତୁ ମାମା କରିଦେଇଛି ରୋଷେଇ। ଅ ଯାଉଚି ଯିବି ବାରଟା ବେଳେ ରୋଷେଇ ଟା ଆଜି ଟିକେ ମୁଁ କରିବି। ଆଜି ମୋର ଇଚ୍ଛା ଅଛି ଫୋନରେ ଦେଖିଲିଣି ମୁଁ ଆକ୍ଚୁଆଲି ବହୁତ ଦିନି ହେଲାଣି ଇଁ ଦେଖିଲିଣି ଦି ତିନିଟା ଆଇଟମ୍ କରିବି ବୋଲି କରିବି କରିବି ବୋଲି ମତେ ଆଉ ଟାଇମ୍ ହଉନି। ନାଁ ଟାଇମ ହଉନି, ଟାଇମ ହେଲେ କେତେବେଳେ ଇଚ୍ଛା ହଉନି। ଆଜି ସକାଳୁ ଉଠି ମୁଁ କହିଲି, ଆଜି ଯେମିତି ହଉ ଆଜି ମୁଁ କରିବି। ସେଥିପାଇଁ ଯାଉଛି ଯିବି ଟିକେ ଗାଧୁଆ ସଇଲା ସବୁ କାମ ଖାଇ ପିଇ ସରି ସାରିଦେଲି। ଯାଉଛି ଯିବି ରୋଷେଇ ଘରେ କରିବି, ଟିକେ ବଟର ପନିର କରିବି ବୋଲି ଭାବିଛି ଆଉ। ଆଉ ତମେ?
ଏ କରିବି ଯେ, ଆଉ ହଉ ର କଣ ଯାଉଥିଲି ଟିକେ କିଣାକୁଣି କରିବି। ଆଉ, ସବୁ ଧରିଧୁରା କି ଆସିବି। ଆଉ କଣ ଏଇ ଯୋଉ ସବୁ ଜିନିଷ ଆଣିଥାନ୍ତି ସୁପ ବନେଇଥାନ୍ତି କୁ ମଞ୍ଜା ସୁପ ବନେଇଥାନ୍ତି। ତା ପାଇଁ ତ ବନ୍ଧାକୋବି, ଗାଜର, କ୍ୟାପସିକମ୍। ଆଉ ବିନ୍ସ ବି ପଡେ ତା ଦେହରେ, ସୁପ ରେ। ଆଉ କଣ ତ ସବୁ ଗୋଲମରିଚ ଗୁଣ୍ଡ ପଡେ। ଆଉ ପିଆଜ, ରସୁଣ ଟିକେ ପଡେ। ଆଉ ଯେ ଖାଇବ ଆଇଁଷ ପକେ ମୁଁ ଆଇଁଷ ଟା କେବେ କରିନି, ଭେଜଟା କରିଛି ଆଛା। ଭେଜ ଟା ଟିକିଏ ସହ ଜ ହୁଏ କରିବା ପାଇଁ ଘରେ। ଆରାମ ସେ ସାଙ୍ଗେ ସାଙ୍ଗେ ହେଇଯାଏ। ମୁଁ କଣ କରେ ନା, ଏଇ ଯୋଉ ଆଗ ବନ୍ଧାକୋବି ପତ୍ର ଗାଜରକୁୁ ଖଣ୍ଡେ ଟିକେ କାଟିକି ତାକୁ ଆଉ ବିନ୍ସ ଟିକେ ତାକୁ ଆଗ ପାଣିରେ ସିଝେଇ ଦିଏ। ଯୋଉଟା ତାପରେ ସେ ଏଇ ପତ୍ର ଟାକୁ ଗାଜରକୁ କାଟିକି ରଖିଦିଏ। ତା, ସାଙ୍ଗରେ ଅଲଗା ବି ଅଲଗା କାଟିକି ରଖିଥାଏ। ସେ ଯୋଉ ପାଣି ଟା ଟିକେ ଦରକାର, ପରେ ସୁପ ଟାଇମ ରେ ଦିଆଯାଏ। ଆଉ ସ ସସ ଫସ ରାକ ବି ସରିଯାଇଥିଲା ଆଣିବି ଯିବି। ସୋୟା ସସ୍, ଭିନେଗାର, ଟମାଟୋ ସସ୍ ଦରକାର ଆଉ ଏଟା ସିଜେଇକି ଦେ ସିଜେଇକି ପାଣିଟା ରଖିଦବ, ସେ ପାଣି ଟାକୁ ଛାଣିକି ରଖିଦବ ପାଣିଟା ଦରକାର ହବ। ଆଉ ଗାଜର ଯୋଉରା ପରିବା ପକେଇଥବ ତାକୁ କାଟିକି ରଖିଦବ ଅଲଗା ବି କଞ୍ଚା ବି କାଟିକି ରଖିଥିବ। କାରଣ ସେତିକି ହବ କି ନାଇଁ। ତାପରେ, ତାକୁ ଗୋଟେ କଡେଇ ନବ। ଅଳ୍ପ ତେଲ କି ବଟର ଦେଇକି ଆ ଚୁନଚୁନ ପୁରା ସବୁ କରିଦବ ନହେଲେ ଯୋଉ ଚପର ରେ ଗୁଣ୍ଡ କରିଦବ। ପିଆଜ ରସୁଣ ଗାଜର ଆଉ ବନ୍ଧା କୋବି, କ୍ୟାପ୍ସିକମ୍ ଆଉ ବିନ୍ସ ତାକୁ ସବୁ ଚୁନଚୁନ ପୁରା କରିଦବ ଚ କରି ନହେଲେ କାଟିଦବ। ତାକୁ, ତେଲରେ କି ବଟରରେ ହାଲକାରେ ଭାଜି ଦବ। ଟିକେ ଭାଜି ହେଇକି ଆସିଲାକୁ ତାକୁ ଦେଇଦବ ଲୁଣ। ଗୋଲମରିଚ ଗୁଣ୍ଡ, ସୋୟା ସସ୍ ଟିକେ ଭିନେଗାର ଟମାଟ ସସ ଅ ସବୁ ଦେଇ ଦେଇକି, ତାପରେ ଆ ତା ଦେହରେ ତେ ତାକୁ ଟିକେ ଭଲକି ଭାଜି ହେଇ ସାରିଲା ପରେ ତା, ଦେହରେ ସେ ଯୋଉ ପାଣି ଟା ଯୋଉ ଫୁଟେଇକି ରଖିଥିଲେ, ସେଇ ପାଣିଟା କୁ ଦେଇକି ବସେଇ ଦବ। ଆଉ ଫୁଟିକ ଆସିଲା ସଭା ଲାଷ୍ଟ ଟିକେ ହେଇଗଲା ଆଳକୁ କର୍ଣ ଫ୍ଲୋର ରେ ଟିକେ ପାଣି ଦେଇକି, ଚାମୋଚେ କର୍ନଫ୍ଲୋର ପାଉଡର ନେଇଯିବ। ଏଥିରେ ଟିକେ ପାଣି ଦେଇ ଦେଇକି ତାକୁ ଗୋଳେଇକି ସେଇଥିରେ ଧୀରେ ଧୀରେ ଗୋଳେଇ ଗୋଳେଇକା ମିଶେଇବ। ପୁରା ଟିକେ କେବ ଭଳିଆ ହେଇଯିବ ଏମିତି ତାକୁ କାଢି ଆଣିବ। ଗୋଟେ ଚାଉମିନ କୁୁ ଆଗୁଆ ଟିକେ ହାଲକା ରେ ସିଝେଇକି ଦି ଚାରିଟା ସିଝେଇକି ରଖିଥିବ। ତାକୁ ଟିକେ କର୍ଣଫ୍ଲୋର ଗୋ
ଓହୋ ମୁଁ ନା ଅଁ ତମେ ଦେଖ ତମେ ଯୋଉ ତମ ମଞ୍ଚୁରିଆ